ହାଲୋ।
ହଁ କଣ କରୁଛୁ?
ବସ୍ଛି ବାହାରେ।
ବାହାରେ ବସିଛୁ ଗରମ ନାଗୁଛି ନା?
ହଁ।
ଆଉ? ସବୁ କାମ ସଇଲାଣି ନା?
ହଉ ସରିିଲାଣି।
ଫୁଲ ଆଣିବୁ?
ହୁଁ।
ଆଉ ବୁଢ଼ୀ?
ଆଜ୍ଞା।
ଆଉ ତୁମ ଗାଁରେ ବାହୁଡ଼ିଯାତ୍ରା ହୁଏ?
ହଁ।
ଆଉ ଭଲ ହୁଏ ନା?
ହଁ ଭଲ ହୁଏ।
ଭଲ ହୁଏ? ଦୋଳି ଫୋଳି ପଡ଼େ ନା?
ହଁ ଦୋଳି ଫୋଳୀ ପଡେ, ଦୋକାନ ପଡେ, ସାତ ଦିନ ହୁଏ।
ସାତଦିନି! ଠାକୁର ଅଛନ୍ତି ନା?
ହଁ ଅଛନ୍ତି ରାମ ଲକ୍ଷ୍ମଣ ସୀତା ଅଛନ୍ତି।
କଉଠି ତଳେ ନା ଉପରେ?
ନା ନା ପାହାଡ ଉପରେ ଅଛନ୍ତି ଆଉ ଏବେ ହନୁମାନ ଠାକୁର ବି ଅଛନ୍ତି ଶିବ ଠାକୁର ବି ଅଛନ୍ତି।
ସବୁ ହେଇଗଲାଣି ତାନେ? ଭଲ ହୁଏ?
ହୁଁ।
ଆଉ ଏଇ ଯଉଁ ଖାଇବା ଜିନିଷ ଫାଇଆ ଜିନିଷ ପଡ଼େ ନା?
ହଁ ସବୁ ଜିନିଷ ପଡେ।
ଲୁଗାପଟା?
ନା ଲୁଗାପଟା ପଡ଼େନି ଆଉ ସବୁ ପଡେ। ହୁଁ।
କେତେ ଦିନ ଯାଉ ଯାତ୍ରା?
ମୁଁ ତ ଡେଲି ଯାଏ। ହୁଁ।
ଆଉ ତୋ ଦେ ତମ ଝିଅକୁ ନେଇକି ଯାଉନା?
ହଁ ଝିଅ ଯାଏ ମୁଁ ଯାଏ ଗାଡି ନେଇକି ପଳାଏଡେଲି ଆଉ।
ଗାଡି ଚଲେଇ ଶିଖିଛ ଯା ନେ।
ହୁଁ।
ଆଉ ଭଲ ଆଉ
ଉଁ ଆଉ ତମେ କଣ ଖାଇଥିଲ ଖରା ବେଳେ?
ଖରାବେଳେ ଭାତ ଗରମଭାତ
ହୁଁ।
ଡାଲି ତରକାରୀ କେ ଆ କେତେ ପ୍ରକାର କରିଥିଲା କେଉଁଟା କଣ କହିମି
ଓ ହୋ
ପୋଡ଼ାପୋଡ଼ି କରିଥିଲା ଦହି ଆ କଣ ଛାଣି ଥିଲା କେତେ ପ୍ରକାର କରିଥିଲା।
ଓହୋ।
ବୁଢ଼ି ତୋ ଅପାହେରିକା ଆସନ୍ତି ନା ନାଈ?
ହଁ ସମସ୍ତେ ଆସନ୍ତି।
ସମସ୍ତେ ଆସନ୍ତି ତୋ ତୋ ଦିଦି?
ହଁ ସେ ବି ଆସେ ସେ ଆସେ ପଳାଏ।
ତୋ ମାମା ଯାଆନ୍ତି ନା?
ମମି ଯାଏନି ଯଦି ବାଧ୍ୟ କରନି ଯଦି ଯିବ କୋଉ ଦିନ ସିଏ ଯାଏନି।
ଆଉ ସାହିରେ ସମତେ ଯାଆନ୍ତି।
ହୁଁ ସମସ୍ତେ ଯାନ୍ତି।
ଜଙ୍ଗଲରେ ଏ ଜୀବଜନ୍ତୁ ତ ବହୁତ ଥିବ ଆଁ?
ହୁଁ।
ଭାଲୁ ଫାଲୁ ବାହାରନ୍ତି ନା?
ଅଁ ମୁଁ ତ କାଇଁ କେବେ ଦେଖିନି ବାହାରୁଥିବେ।
ଜଙ୍ଗଲରେ ବାଘ ଫାଘ ଅଛନ୍ତି ନା ନାହାନ୍ତି?
ନା ବାଘ ନାହାନ୍ତି ଭାଲୁ ଅଛନ୍ତି।
ଆଉ ହରିଣ ଗୋଟେ ଥରେ ଥରେ ହରିଣ କୁହନ୍ତି ପିଲୋଏଡ଼ିଆ ଜଙ୍ଗଲରେ ହରିଣ ବାହାରିଛି ବୋଲିକି।
ହଁ ହରିଣ ବହୁତ ଥର ବାହାରିଛି।
ଭଲ ହୁଏ ଆଉ ବହୁତଆଡ଼ୁ ଲୋକ ଆସନ୍ତି ଆଁ?
ହଁ ବହୁତ ଆଡୁ ଆସନ୍ତି। ମନ୍ଦିରଟା ରହୁଛି ନା ହୁଡ଼ି ପାହାଡ଼ ଉପରେ ସେଇଥିପାଇଁ ବହୁତ ଲୋକ ଆସନ୍ତି ଦେଖିବାକୁ।
ହେଇଠି ତ ଯୋଉ ନୂଆବର୍ଷରେ ଭୋଜି ଫୋଜି କରନ୍ତି।
ନୂଆ ବର୍ଷ କେତେ ଆଗରୁ ଷ୍ଟାର୍ଟିରୁ ତ ଭୋଜିରେ ପୁରା ଫୁଲ ଜାଗା ପାଇବନି କୋଉଠି ଭୋଜି କରିବା ପାଇଁ।
ସତେ ଏ ବର୍ଷ ଆମର କମୁ ଯିମୁ ଆଉ।
ହୁଁ।
ଭୋଜି ଫୋଜି ହୁଏ ପିକନିକ୍ କଣ କହିଲୁ?
ଆଗତୁରା ଜାଗା ରଖିବାକୁ ପଡ଼ିବ।
ହେ ବାପ ଏମିତି ଆଗୁତୁରାକି ଜାଗା ରଖନ୍ତି।
ହଁ ଆଉ ବହୁତ ଲୋକ କରନ୍ତି ପାଲ ପକେଇ ଦିଅନ୍ତି ବା ଜାଗା ପାଇଁ ଲୋକ।
ଏ ବାପ ଏ ଯିଏ ହୁଡ଼ି କରରେ ଯେଉଁ ଠାକୁର ହୁଡ଼ି ହଉଛନ୍ତି ଠାକୁର ଯେଉଁ ଯାତ୍ରା ପଡ଼ୁଛି ହେଠି ଘର ଫର ଅଛି ନା?
ଉପରେ ଅଛି ଘର।
ନାରେ ଏଇ ଗାଁ ଲୋକ କିଏ ହେଠି ଯାଇକି ଘର ଦ୍ୱାର କରିକି ରହିଛନ୍ତି ନା?
କୁଆଡ଼େ ଯାଇକି ରହିଲେଣି ତ ସେଇପଟ ସାଇଟ୍ ରେ ସବୁ ଘର କରିକି।
ଆଉ ତାହେନେ ତ ହେଠି ଲାଇନ୍ ଫାଇନ ଯାଉଥିବ?
ହଁ।
ସେ ଜଙ୍ଗଲ ଆଉ ହେଲା।
ଆଉ ତୁ କଣ ଖାଇଥିଲୁ?
ମୁଁ ଖାଇଥିଲି ପଖାଳ ଭାତ। କୋବି ଆଳୁ ଭଜା ଦହି ଦଳାଦଳି। ମିକ୍ସ ଭେଜ ଆଉ ଏତିକି
ତୁ ମାମଁ ଘର ଗାଁ ଆଡ଼େ ଯାଇନ?
ହଁ।
ତ ମ ମାମୁଁ ଘର ପା ଏଥର କଣ କାମଟେ କରିଥିଲେ?
ହଁ ଏଥର ବ୍ରତ ହର ଗ
ବ୍ରତ ଘର ଭଲ କରିଥିଲେ ନା? ତୋ ମାମା କେତେଟି ପୁଅ କହନି? ତୋର ଦିଇ ମାମୁଁ ପା।
ବଡ ମାମୁଁ ର ଦିଟା ପୁଅ ସାନ ମାମୁଁ ଙ୍କର ଗୋଟେ ପୁଅ।
ତୋ ଆଈ ଭଲ ଅଛି ନା?
ହଁ।
ତ ମାଇଁ ମାନେ ଭଲ ନା
ହୁଁ।
ତ ମାମୁଁ ଭଲ ନା, ତ ସାନ ମାଇଁ ଭଲ ନା ତ ବଡ଼ ମାଇଁ ଭଲ କହନି?
ଦି ଜଣ ଭଲ, ସେମିତି ଜଣେ କେମିତିି ଭଲ ଦି ଜଣ ଭଲ।
ଦି ଜଣ ଯାକ।
ହୁଁ।
ବେଶିକିଏ ଭଲପାଆନ୍ତି ତତେ?
ଦିଜଣ।
ଛୁଆରା ସମସ୍ତେ ଭଲ
କେହି ଝିଅ ନାହାନ୍ତି ତ।
ହଁ ହଁ। ଝିଅ ଦି ଜଣଙ୍କର କାହାର ନାହାନ୍ତି?
ନା ବା ବଡ ମାମୁଁ ର ଦିଇଟା ପୁଅ ସାନ ମାମୁଁ ଗୋଟେ ପୁଅ ଝିଅ ନାହାନ୍ତି।
ଝିଅ ନାହାନ୍ତି ଭଲ।
ହୁଁ
ତାଙ୍କ ଗାଁଟା ବା ଯେଉଁ ନଈକୂଳିଆ?
ହୁଁ।
ଫସଲ ଫସଲ କରନ୍ତି ନା ନାଇଁ?
ମୋ ମାମୁଁ ଘର କର ଏଇ ଯୋଉ ଆମ ଘର ପାଖରେ ଆମ ଘର ପାଖରେ ଯୋଉ ନାହାନ୍ତି ସିଲୁ, ମିଲୁ।
ହୁଁ।
ସିଲୁ ଘର ଗାଁ ଯୋଉ ତା ସ୍ତ୍ରୀ ଯୋଉ ବାହା ହେଇଛି ହେଇଚି ରାଏଦଲା।
ଶିଲୁ କିଏ ଲୋ ମୁଁ ଜାଣିନି।
ଆରେ ସିଲୁ, ମିଲୁ ଯୋଉ ନୁହଁ ଆମ ଘର ପାଖରେ। ହଁ ତା ଯୋଉ ବଡ ପୁଅ ସିଲୁ ବାହେନି
ହଁ ହେଇଥିବ ମୁଁ ଜାଣିନି।
ସେଇ ତାଙ୍କରି ଘର ପାଖରେ ମଜା ତାଙ୍କରିଠୁ ତାଙ୍କ ଝିଅ ବାହାଘର ପାଇଁ ମୋ ଅ ଆଜାଙ୍କଠୁ ପଇସା ନେଇକି ଜମି ଦେଇଥିଲେ।
ହୁଁ।
ଅଜା ସେ ଜମି ଯୋଉ ଆଣିଥିଲେ ସେଇଠି ତାଙ୍କର ଚାଷ କରନ୍ତି ସେଇ ଧାନ ଫାନ ଯାକ। କରନ୍ତି ଆ ଦିଅନ୍ତି ପଇସା ପିଇସି ଆଉ।
ହୁଁ ହଁ।
ତୋ ଅଜା ତ ଚାକିରି କରିଥିଲେ।
ହଁ। ଆଉ ଆଉ ଚାଷ କେହି କରନ୍ତିନି ଆମର ଯା ବା ମୋ ପହଙ୍ଗା ମା ବି ନେଇ ଚି ବିଲ ସିଏ ଧାନକରେ। ଯାହା ଯିଏ ଯାହା କରିକି ଯାହା ଦିଅନ୍ତି।
ହଁ ଆଜିକାଲି ଆଉ ଚାଷ କିଏ କରୁଛି ଆମର ତ ବିଲକୁଲ ଚାଷ କରୁନୁ। ମୁଁ ଆ ବାହା ହେଲା ପରେ ଗୋଟିଏ ବର୍ଷ ଜମା ଚାଷ କରିଥିନି ତାପରେ ତ ସେଦିନଠୁ ଚାଷ ଆମର କରୁନା ଛୁଆ ବିଲ ଚିହ୍ନି ନାହାନ୍ତି ଆଜିକାଲି ଆଉ ଛୁଆ ବିଲକୁ ଦେଖୁଛନ୍ତି ନା।
ହଁ। ମୋ ବଡ଼ ଆମୁ କିନ୍ତୁ ପରିବା ଫରିବା ଲଗାନ୍ତି ମାନେ ଲୋକ କରିକି ଲଗାନ୍ତି। ସବୁ ପ୍ରକାର ପରିବା ଲଗାନ୍ତି।
ଉଁ ହୁ।
ପରିବା କ ଫୁଲ ଗଛ ସବୁ ଲଗାନ୍ତି।
ତୋ ବଡ଼ ଆମୁ ଆସନ୍ତି ନା ତ ସାନ ଆମୁ ଆସନ୍ତି ତମ ଘରକୁ?
ବଡ଼ ମାମୁ ସାନ ମାମୁ ଯିଏ ଥାନ୍ତି ସିଏ ଆସନ୍ତି। ବଡ଼୍ ସାନ ମୁ ଯଦି ଚାକିରିକୁଙ୍କୁ ପଳେଇଥିବେ ବଡ଼ ଆମୁ ଆସନ୍ତି ଯଦି ବଡ଼ ଆମୁ ନଥିବେ ସାନ ଆମୁ ଥିବେ ସାନ ଆମୁ ଆସନ୍ତି।
ତ ବାପା ହେରିକା ଯାଆନ୍ତି ନା ତାଙ୍କ ହଟିକି?
ହଁ। ବାପା ମମି ଆମେ ସମସ୍ତେ ଯାଉ। ଏବେ ଯାଇଥିଲୁ ବ୍ରତଘର ସବୁ ରହିଥିଲୁ ଆସିଲୁ।
ଉଁ ହୁଁ। ଆଉ ଇ ଭାଲୁ ଦୁ ତୋ ଭାଲୁ ମା ହଟିକି ଯାଆନ୍ତି ନା?
ହଁ।
ସେ ଆସେନାବେ ତମ ଘରକୁ?
ହଁ।
ମୁଁ କେତେ ଥର ଗନି ତାକୁ ଦେଖିବାକୁ ପାଉନିନା।
ସିଏଜି କଣ ତମେ ଆସିଲ ଟାଇମ ଆସ୍ତାଏ କି ସେ।
ମାଳିଆ।
ହଁ ସିଏବି ଆସେ।
ଆଉ ରାଣୀ ହାରିକାଙ୍କୁ ଦେଖୁନା ତୁ?
ହଁ।
ରାଣୀ ଆଲଫା ତ ଅଦିନାସି ବେଳେ ଆସୁଛନ୍ତି ଆଉ।
ହଁ।
ତା ମା ତ ତାର ଦନ ସେଇ ଗାଁରେ। ହୁଁ ସେ ଗାଈ ମେଞ୍ଚେ ରଖି ଦେଇଚି।
ହଁ।
ତମର ଝିଅ କଣ ରଖିଛବେ? ତମର ଗୋରୁ ଗାଈ କଣ ରଖିଛନ୍ତି ନା?
ଆମର ନାଁ।
କିଛି ରଖିନ?
ହଁ କୁକୁଡ଼ା ଏତେ ଛେଳିଥିଲା ଆଉ ନାହିଁ।
ଆଉ ତ ବାବା ତ ମାଛ ଚାଷ କରୁଛି ପରିବା ଚାଷ କରୁଛି ଆଉ କଣ। ତୋ ବାପା ପ୍ଲାଣ୍ଟ ଯାଉଛନ୍ତି ନା?
ହୁଁ ବାହା ପ୍ଲାଣ୍ଟ ଯାଉଛନ୍ତି। ମାଛ ଚାଷ ବୋଲି ରକ୍ ଧରିକି ଘରେ ଖାଉଛନ୍ତି।
ସେ ଘରେ ଆଉ କଣ ବିକନ୍ତ ନା କଣ ବେଶି ହେନେ ବିକିବ ଏରା କଣ।
ବେଶୀ ବୋଲି ଆମର ପା ଛଡ଼ା ହେଇଚି ଗୋଟେ ଗଡ଼ିଆରେ ଅଶ କିଲ।
ଏ ବାପ ଏରା କଣ କରିବଲୋ ଅଶୀ କିଲୋ ଏରା ବଡ଼ୁଛନ୍ତି ନା ମାଛ? କଣ ମାଛ ବଢ଼ିବେ? ଅଶୀ କିଲୋ ଗୋଟେ ପୋଖରୀ କେଡେ ବଡ଼ ପୋଖରୀ କି?
ସେଇ ଗାଁ ପୋଖରୀ ଭଳିଆ ତା ଠୁ ଟିକେ ଛୋଟ ହବ ଗୋଟେ ଆଉ ଗୋଟେ
ଏ ବା ବଡ଼ ବଡ଼ ମୁଁ ଦେଖିଛି ନା ଯା
ଦିଟା ପୋଖରୀ ଟୁ ଆ ଗୋଟେ ବଡଟେ ଗୋଟେ ତାଠୁ ଟିକେ ଛୋଟଟେ।
ଆଉ ତମ ଘର ଆଡ଼େ ଆସନ୍ତି ନା ସମସ୍ତେ ରାଧାଭୋଘର? ଅମ୍ବିହର କଥାବାର୍ତ୍ତା ସମସ୍ତେ କରନ୍ତି?
ହଁ। ସମସ୍ତେ କଥାବାର୍ତ୍ତା କରନ୍ତି।
ହାଲୁଆ ହାଲୁଆ ଘର କଥା କଣ ଏ ବୁ଼ଢି ଏଇନା ଭଲ ନା?
କା କଥା କହିଲ? ହଁ ତାଙ୍କର ଭଲ।
ଆଉ ଲିଲୁଆ ଘର?
ହଁ।
ଲିଲୁଆ ଘର ତୋତେ କଣ କୁହନ୍ତି ନା?
ନାଁ ମ ମତେ କାଇଁ କଣ କଇବେ। କାମ ପଇଲେ ସେ ଡାକନ୍ତି ନହେଲେ ମତେ କେହି କିଛି କୁହନ୍ତି।
ତମ ଘର ଆଡ଼େ ଆସେ ନା ଲିଲୁଆ ବୋଉ?
ସବୁବେଳେ ଆସେ।
ତା କଣ ଇସ୍କୁଲରେ କାମ କରୁଛି ନା କଣ?
ହଁ ଏ ସ୍କୁଲରେ ରୋଷେଇ କରୁଛନ୍ତି। ହଉ ତାହେଲେ ତମେ ରୁହ ମୁଁ ଯାଉଚି କାମ କରମି ପରେ କଲ୍ କରିବି।
ହୁଁ।